ହ୍ୟାଲୋ ଆରେ ରୋହନ ଭାଇ ଆରେ ଭାଇ ଏତେ ଦିନ ପରେ କଣ ମନେ ପଡିଲା?
ମନେ କ ପଡ଼ିଗଲା ଆଉ ଗାଁକୁ ଯିବାର ଅଛି ତ। ଆଉ କଣ କରୁଚ?
ଆରେ କିଛି ନାହିଁ ଭାଇ ତ ଆମର ସବୁ ଚାଲିଛି ଗ୍ରୀଷ୍ମ ଛୁଟି ଚାଲିଛି ତ ସେଥିପାଇଁ ଘରେ ଖାଲିରେ ବସିଛି ଆଉ ଟିକେ ଘରର ଛୋଟମୋଟ ସବୁ କାମ ଗୁଡ଼ାକ କରିଦିଏ ଆଉ। ଆଉ ଭାଇ ତୁମର ଆଉ କେମିତି ଚାଲିଛି କଣ?
ହଁ ମୋର ବି ଭଲ ଚାଲଚି। ଗ୍ରାମ ଖବର ଟିକେ ପଚାରିବାକୁ ଫୋନ କରିିଥିଲି ସେମିତିରେ ଗାଁକୁ ବି ଯା ଯିବି କି ନେକ୍ସଟ୍ ଆର ମାସରେ। ଆଉ ତମେ ଫ୍ରି ଅଛ କି?
ଆରେ ହଁ ଭାଇ ମୁଁ ଏବେ ଫ୍ରି ଅଛି। ଫେରେ ଟିକେ ଆମର ସବୁ ସୁ ଗୁହାଳରେ ଟିକେ କାମ ଥିଲା ତ। ସେଥିପାଇଁ ବାପାଙ୍କୁ ଟିକେ ସାହାଯ୍ୟ କରିବା ପାଇଁ ଯାଇଥିଲୁ। ଏଇ ସେଇ କାମରୁ ଫେରୁଛି କି ସେତକି ତ ତୁମେ କଲ ତୁମ ସାଙ୍ଗରେ କଥା ହଉଛି ଆଉ, ପାଟି ନାହିଁ ତୁମର କାମ ଦାମ କେମିତି ଚାଲିଛି?
ଚାଲିଚି ଆଉ ମୁଁ ଗାଁକୁ ଗଲେ ଷ୍ଟେସନକୁ ଆସିବ ନବା ପାଇଁ ମୋତେ।
ହଁ ନିଶ୍ଚିତ ଭାବରେ ଭାଇ ତମେ ଖାଲି ମତେ କହିଦବ ତୁମେ କୋଉ ଦିନ ଆସିବ। ଆଉ କେତେଟା ବେଳେ ଆସିବ। ସେଇ ହିସାବରେ ମୁଁ କଣ କରିବି ନା ଗୋଟେ ଅ ପନ୍ଦର କୋଡିଏ ମିନିଟ୍ ଆଗୁରୁ ଷ୍ଟେସନ କୁ ପଳେଇବି ତାହେଲେ ତମୁକୁ ଧରି ପଳେଇ ଆସିବି ଆଉ। ନା କଣ କହୁଛ?
ହଁ। ସେମିତି ହିଁ କରିବା ମୁଁ ପହଞ୍ଚିଲେ ଫୋନ୍ କରିବି ଆପ ଆପଣଙ୍କୁ। ତମୁକୁ ତମେ ଆସିବ।
ହଁ।
ଯଦି କାମ ଥିବ ବୋଲି ଯଦି କାମ ଥିବ ବୋଲି କହିଦେବ, ମୁଁ ନହେଲେ ବସରେ ଯିବି ହେରି। ଯଦି କାମ ନାହିଁ, ତ ଆସିବ।
ହଁ ତୁମେ ସେଥିପାଇଁ ଗୋଟେ କାମ କରିବ ମତେ ଟିକେ ଆଗୁରୁ ଜଣେଇଦବ ତୁମେ କୋଉ ଦିନ ଆସିବ। ସେଇ ହିସାବରେ ମୁଁ ତୁମକୁ ମଧ୍ୟ ଆଗୁରୁ ଜଣେଇଦେବି, ଯେ ମୁଁ ସେଦିନ ଯିବାଟା ସମ୍ଭବ ହୁଏନି। ପାରିବ ନା ନାଇଁ କାରଣ ଯେହେତୁ ଏବେ ବାପାଙ୍କର ବ୍ୟବସାୟେ କାମରେ ମଧ୍ୟ ଟିକେ ଧ୍ୟାନ ଦଉଛି ନା, ତ ସେଥିପାଇଁ ମୁଁ ଟିକେ ବ୍ୟସ୍ତ ରହି ରହିବାକୁ ଲାଗିଛି। ଯଦି ମୁଁ ସେଇ ସମୟରେ ଥିବି, ତାହେଲେ ମୁଁ ନିଶ୍ଚିତ ଭାବରେ ଯାଇକି ତୁମକୁ ଷ ଷ୍ଟେସନ ରୁ ନେଇ ପଳେଇ ଆସିବି। ବାକି ମୁଁ କଣ ତ ଶୁଣୁଥିଲି ତୁମର ଟିକେ ଗୋଟିଏ ଭଲ ଜାଗାରେ କାମଟେ ପାଇଛ। ଆଉ ତାହାର ଦରମା ମଧ୍ୟ ତୁମକୁ ବହୁତ ଭଲ ଭାବରେ ମିଳୁଛି ତ କେତେ ଖଣ୍ଡେ ଦରମା ମିଳୁଛି?
ମତେ ତ ଏବେ ଅଠର ହଜାର ମିଳୁଚି। ଆଉ ଆଗକୁ ବି ବଢ଼ିବ ବର୍ଷକୁ ବର୍ଷ ବଢ଼ିବ। ତିନି ପରସେଣ୍ଟ ତିନି ଗୁଣ। ତିନି ଗୁଣରୁ ଛଅ ଗୁଣ ଦେଇ। ଆଉ ମୋର ବି ଭଲ କାମ ଚାଲିଛି ମୋର କାମ ଦେଖିକି କମ୍ପାନୀ ଇନକ୍ରିଜ କରିବ ଆ ବଢ଼େଇବ।
ହଁ ତାହେଲେ ଏଇଟା ଟିକେ ଭଲ କଥା ଟିକେ ମତେ କହିଲ। ବାକି ତ ଆମର ବାକି ସବୁ ଯୋଉ ସାଙ୍ଗସାଥି ମାନେ ଅଛନ୍ତି ସେ ମଧ୍ୟ ବାହାରକୁ କାମ କରିବାକୁ କୁ ପଲେଇଲେ। ଆଉ ଆମର ଗୋଷ୍ଠୀ ମଧ୍ୟରେ ବହୁତ କମ ଜଣ ସାଙ୍ଗ ଆମେ ଅଛୁ ଯିଏ କିି ଏଠାରେ ନିଜର ଘର ବ୍ୟବସାୟର ଧ୍ୟାନ ଦଉଛୁ। ବାକି ଆମ ମନକୁ ମଧ୍ୟ ଆସିଥିଲା ଥରେ ବାହାରକୁ ଚାଲିଯିବା ପାଇଁ। କିନ୍ତୁ ବାପା ମାଙ୍କ ଦେହ ଟିକେ ନିତ୍ୟ ଦିନ ଖରାପ ରହିବାରେ ଲାଗିଛି। ସେଥିପାଇଁ ମୁଁ ଆଉ ଗଲିଣିି। ତଥାପି ମୁଁ ଥରେ ଯାଇକି ଗୋଟେ ତିି ମାସ ଖଣ୍ଡେ ବାହରେ କାମ କରିକି ଆସିଲି। ତାହାର ଦରମା ମଧ୍ୟ ମତେ ପୋଷେଇଲାନି। ଆଉ ମୁଁ କଣ ଶୁଣିଥିଲି ବାହାରେ ରହିବା ଖାଇବା ଖର୍ଚ୍ଚ ଟିକେ ଅଧିକ ମହଙ୍ଗା। ସତରେ ମହଙ୍ଗା ନୁହଁ?
ହଁ ଅଧିକ ମହଙ୍ଗା ପ୍ଲସ୍ କୋଉ ଜାଗାରେ କେମିତି? ମାନେ ମୁମ୍ବାଇ ଯିବ ବୋଲେ ମୁମ୍ବାଇରେ ଅଧିକ ତମ ସା ତମ ସାଲେରୀ ଯେତିକି ନଥିବ ତାଠୁ ଅଧିକ ରୁମ୍ ଭଡ଼ା। ସେ ସବୁ ରୁମରେଣ୍ଟ। ଆଉ କଣ ବାହାର ଜାଗା ହିଁ କଷ୍ଟଦାୟକ ଜାଗା।
ହୁଁ ଠିକ୍ କଥା ଭାଇ। କାରଣ ବାହାରେ ରହିବାଟା ମଧ୍ୟ ଆଜିକାଲି ଦୁନିଆରେ ବୋ ବହୁତ କଷ୍ଟକ କାରଣ ଯେତିକି ଦରମା ମିଳୁଛି ତା ଠାରୁ ଅଧିକ ଆମର ଖର୍ଚ୍ଚ ହୋଇଯାଉଛି। ଯେମିତି କିି ରୁମ ଭଡାଠୁ ଆରମ୍ଭ କରି। ଆପଣ ଖାଦ୍ୟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ସେମିତି ବଢି ବଢି ଚାଲିଛି। ଆଉ ସହରରେ ମଧ୍ୟ ଲୋକମାନେ ଭଡା ଟିକେ ଅଧିକ ଦିନକୁ ଦିନ ବଢେଇବାରେ ଲାଗିଛନ୍ତି। ତ ତୁମେ ଯୋଉ ରୁମ ଟାରେ ରହୁଛ, ସେଇଠାର ଭଡା କେତେ କଣ ଅଛି?
ସେଇଠି ଭଡ଼ା ଦୁଇ ହଜାର। ପାଁଶହ ଟଙ୍କା ପାଞ୍ଚଶହ ଟଙ୍କା। ଆଉ ସେମିତିରେ ଗ୍ୟାସ୍ ତ ଏବେ ମିଳୁନି ଯୁଦ୍ଧ ଲାଗିଛି ଯେ। ତ ଟିକେ ରେଟ୍ ଅଛି ଅଧିକ ପଇସା ଅଛି।
ହଁ ତୁମେ ମଧ୍ୟ ଠିକ କହିଲ। ଗାଁରେ ମଧ୍ୟ ଗ୍ୟାସ ର ଅବସ୍ଥା ସେପରି ଭାବରେ ମଧ୍ୟ ଚାଲିଛି ଗ୍ୟାସ୍ ଟିକେ ମିଳିବା ବହୁତ କଷ୍ଟକର ହେଲାଣି। ତ ଗାଁ ଲୋକ ପ୍ରାୟ କାଠ ଚୁଲିର ବ୍ୟବସ୍ଥା କରିସାରିଲେଣି। ଆଉ ଆମର ସେ ଯୋଉ ଅଛି। ଗ୍ୟାସ ଷ୍ଟେସନ ଯୋଉ ସହର ବାହାରେ ସେଇଠୁ ଗ୍ୟାସ ଆସିଲାରେ ମଧ୍ୟ ଏବେ ନଅରୁ ଦଶ ଦିନ ଖଣ୍ଡେ ବିଳମ୍ବ ହୋଇଛି। ତ ଗାଁ ର ଅବସ୍ଥା ମଧ୍ୟ ସେପରି ଭାବରେ ଏବେ ଚାଲିଛି ବା କି ତୁମର ଦେହପାଆ ଭଲ ଅଛି ନା।
ଅଛି ମୋର ଦେହ। ସେମିତିରେ ଆମ ସ୍କୁଲ ସ୍କୁଲ ସାଙ୍ଗମାନଙ୍କୁ ନେଇକି ଗୋଟେ ବଣଭୋଜିର ଆୟୋଜନ ହଉଛି। ଡିସେମ୍ବର ମାସରେ। ତ ତମେ କୁଆ ବାହାରକୁ ଯିବ ଯଦି ଆସିବ ତ?
ହଁ ହଁ ମତେ ଆଜି ରମେଶ୍ ସକାଳେ ଭେଟିଥିଲା। ସେ ମଧ୍ୟ ଏଇ ବଣଭୋଜି କଥାଟି ମତେ କହୁଥିଲା। ସେ କଣ କହୁଥିଲା ଆମର ଯୋଉ ଗାଁ ମୁଣ୍ଡରେ ଯୋଉ ଠାକୁରାଣୀ ମନ୍ଦିର୍ ଟେ ଅଛି ସେଇଠି ରୋଷେଇ କରିବା ପାଇଁ ମୁଁ ମଧ୍ୟ କୁହୁଥିଲି ବାକି ସବୁ ସାଙ୍ଗମାନଙ୍କୁ ଟିକେ ପଚାରି ବୁଝି ନେବା ପାଇଁ। କାରଣ ସମସ୍ତଙ୍କର ଅନୁମତି ଆଉ ସହମତିରେ ଆମେ ଏ ଭୋଜି ଟା କରିପାରିବା ତ ତୁମେ ମୋ ଛଡା ଆଉ କାହା କାହାକୁ ପଚାରି ସାରିଲଣି କି?
ହଁ ଆମ କ୍ଲାସ୍ ର ଆମେ ଯେତିକ ସାଙ୍ଗସାଥି ହଉଥିଲୁ ସେମାନଙ୍କୁ ସବୁ ସମସ୍ତଙ୍କୁ କହିସାରିଛି। ଆଉ ତାପରେ ରହିଲା ଆମର ଏଇ ବର୍ଷ ଝିଅ ପୁଅ ମିଶିକି କରାହେବ ତ ଝିଅ ମାନଙ୍କୁ ବି କୁହା ହେଇଛି କେତେ ଜଣଙ୍କୁ ସେମିତିରେ ଅଧିକାଂଶ ଝିଅ ମେ ବାହା ବି ହୋଇସାରିଲେଣି। ଆଉ ସେମାନେ ଯଦି ଆସିବେ ଆସିବାକୁ ରାଜି ଅଛନ୍ତି ବି। ଇଚ୍ଛା ବି ଅଛି ସେମାନ ଙ୍କର ସାଙ୍ଗ ସାଥୀ ମାନ ଙ୍କ ସହ ବଣ ଭୋଜି କରିବାକୁ। ସେମାନେ ବି ହଁ ବି କରିଚନ୍ତି। ଆମେ ଖାଲି ଡେଟ୍ ଫିକ୍ସ୍ ଡେଟ୍ ବନେଇକି ତାଙ୍କୁ କହିବା। ସେମାନେ ତାଙ୍କ ମତ ଦେବେ ଆଉ ଚାନ୍ଦା ବି କେତେ କଣ ରଖିବା। ସମସ୍ତଙ୍କୁ ଦେଖିକି। ଯେତେ ଅଧିକ ହେବ ଅଧିକ ଆସିବେ ସେତେ ଆମକୁ କମ୍ ପଡ଼ିବ। ଆଉ ଯେତେ କମ୍ ଆସିବେ ତ ଆମକୁ ଅଧିକ ପଡ଼ିବ ପଇସା।
ଏହା ତ ଠିକ୍ କଥା। ଆଉ ଯେହେତୁ ବିଦ୍ୟାଳୟ ସରିବାର ପାଖାପାଖି ଛଅ ରୁ ସାତ ବର୍ଷ ଖଣ୍ଡେ ହୋଇଗଲାଣି ତ ପ୍ରାୟ ଝିଅ ଗୁଡ଼ାକ ସବୁ ବାହା ମଧ୍ୟ ହୋଇସାରିଲେଣି ତ ବାକି ଯୋଉ ଆମର ସବୁ ସାଙ୍ଗ ମା ଅଛନ୍ତି ସେମାନେ ମଧ୍ୟ ବାହାରେ ବର୍ତ୍ତମାନ ରହୁ ତ ସେମାନେ ସମସ୍ତେ ଯଦି ଗୋଟେ ନିର୍ଦ୍ଧାରିତ ଦିନରେ ଆସନ୍ତେ। ତାହେଲେ ଆମେ ଏଇ ବଣଭୋଜି ଟାକୁ ଟିକେ ସଫଳ ରୂପରେ ସୁଚାରୁ ରୂପରେ ମଧ୍ୟ ଆ ଆମେ ଏହାକୁ କରିପାରିବା। କିନ୍ତୁ କଥା ଏହା ଯେ ଠାକୁରାଣୀ ମନ୍ଦିର ପାଖରେ ପାଣିର ଟିକେ ଭଲ ସୁବିଧା ନାହିଁ।
ତ ତୁମ ନଜରରେ ଆଉ କୋଉ ସ୍ଥାନ ଅଛି କି ଯୋଉଠାରେ ପାଣିର ମଧ୍ୟ ଭଲ ସୁବିଧା ଥିବ। ଏବଂ ରୋଷେଇ କରିବାକୁ ମଧ୍ୟ ଭଲ ଜାଗାଟିଏ ଥି
ହଁ ଆମ ଗାଁ ପାଖରେ ଗୋଟେ ମା କରଞ୍ଜେଇ ମନ୍ଦିର ଅଛି। ସେଠି ଝରଣା ବି ଅଛି। ସେଠି ବଣ ଟାଇପ୍ ଅଛି। ସେଠି କରିଲେ ଠିକ୍ ହେବ ପାଣି ବି ସୁବିଧା। ନଳକୂପ ବଗରା ସବୁ ଅଛି। ସେଠୁ ପାଣି ନେଇକି ରୋଷେଇ କରିଲେ ହବ। ଯେ ଗୋଟେ ପ୍ରବ ପ୍ରୋବ୍ଲେମ୍ ହେଇଯିବ, ବଣ ଟାଇପ୍ ହେଇକି ଅଛି ନା ସେଠି ସବୁ ଝିଅମାନେ ଆସିବେ ନା ନାହିଁ କିଛି ଗ୍ୟାରେଣ୍ଟ ନାହିଁ। ତ ସେଟା ମୁଁ କହିନି ସାଙ୍ଗମାନଙ୍କୁ କିନ୍ତୁ ମୁଁ କହିଛି ଯେ ଗାଁ ସ୍କୁଲରେ କରିବା ପାଇଁ। ତ ସ୍କୁଲ ସାର୍ ମାନଙ୍କୁ ମ୍ୟାଡ଼ାମମାନଙ୍କୁ ଦିଦିମାନଙ୍କୁ ବି ଆମେ ଇନ୍ ଡ଼ାକିପାରିବା। ନିମନ୍ତ୍ରଣ ପତ୍ର ଦେଇକି।
ହଁ ତୁମ ହଁ ତୁମ କଥାରେ ମୁଁ ମଧ୍ୟ ସହମତ ଅଛି। ବିଦ୍ୟାଳୟରେ ବଣଭୋଜି ଟା କରିବା ଟି ମଧ୍ୟ ଠିକ ହବ। ଯେହେତୁ ଝିଅପିଲାମାନଙ୍କ ସୁରକ୍ଷା ଦୃଷ୍ଟିକୁ ଯଦି ରଖିବା ତାହେଲେ କରଡେଇ ପ-ପାଖ ଜଙ୍ଗଲ ଟି ବହୁତ ତ ଅଧିକ ବା ଘନ ଜଙ୍ଗଲ ହୋଇଯାଉଛି। ତ ଆମେ ଚେଷ୍ଟା କରିବା ବିଦ୍ୟାଳୟରେ କରିବା ପାଇଁ ଏବଂ ବହୁତ ବର୍ଷ ମଧ୍ୟ ହୋଇଗଲାଣି ଆମେ ଆମର ପୁରୁଣା ଶିକ୍ଷକ ଆଉ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଭେଟି ପାରୁନୁ।
ତ ଏଇ ଭୋଜି ବାହାନାରେ ଆମେ ସମସ୍ତଙ୍କୁ ଭେଟିବା ଏବଂ ତାସ ସହିତ କିଛି ପୁରୁଣା ଦିନର କଥା ଗୁଡିକ ମଧ୍ୟ ମନେ ପକାଇବାପାଇଁ ଆମକୁ ଭଲ ସୁଯୋଗ ଟିଏ ମିଳିବ। ତ ସେଥିପାଇଁ ମୁଁ ତୁମର ଏଇ କଥାରେ ସମ୍ପୂର୍ଣ୍ଣ ରୂପରେ ସହମତ ଅଛି।
ହଉ। ତ ଆର ମାସ ଆଡ଼ୁ ଚାନ୍ଦା ବି ମାଗିବା ଷ୍ଟାର୍ଟ କରିଦେବା। ଆରମ୍ଭ କରିଦେବା। କେତେ କଣ ଡି କରିବା ସେସବୁ ବି ପଚାରିବାକୁ ପଡ଼ିବ, ସବୁ ସାଙ୍ଗମାନଙ୍କୁ। ଆଉ ବାହାରେ ଯେଉଁମାନେ ଯେଉଁ ସାଙ୍ଗମାନେ କାମ କରୁଛନ୍ତି ସେମାନଙ୍କୁ ବି ବି ଟିକିଏ ଅଧିକ ଚାନ୍ଦା ମାଗିବା। କାରଣ ଯେ ଆମେମାନେ ଝିଅମାନଙ୍କୁ କିଛି ବି ମାଗିପାରିବାନି। କଣ ପାଇ ନା ତାଙ୍କେ ବି କିଛି ଜବ୍ ହରା କରୁନଥିବେ, ଘରେ ହିଁ ଥିବେ ପାଠ ପଢ଼ିକି। ତ ସେମାନେ ସେମାନଙ୍କୁ ଚାନ୍ଦା ମାଗିବ ଯଦି ସେମାନଙ୍କ ବି ମନ ଉଣା ହେଇଯିବ ସେମାନେ ବି ଆସି ପା ପାରିବେନି।
ହଁ ତୁମ କଥା ଟି ମଧ୍ୟ ଠିକ କଥା। କିନ୍ତୁ ସେମାନଙ୍କର ସ୍ୱାଭିମାନ ଦୃଷ୍ଟିକୁ ଯଦି ଆମେ ରଖିବା। ସେମାନେ ବିନା ପଇସା ରେ ଆସିବାକୁ ମଧ୍ୟ ଭଲ ପାଇବେ ନାହିଁ। ତ ଆମେ ଗୋଟେ କ-କାମ କରିବା। ଯେ ଗୋଟେ ଏମିତି ପଇସା ରଖିବା ଯେମିତିରେ ସମସ୍ତଙ୍କ ମନ ମଧ୍ୟ ସନ୍ତୁଷ୍ଟି ହେବ। ଆଉ ସମସ୍ତେ ଯେମିତି ଆସିପାରିବେ। ଆମେ ଚେଷ୍ଟା କରିବା ତିନିଶହ ରୁ ପାଞ୍ଚଶହ ଟଙ୍କା ଖଣ୍ଡେ ରଖିବା ପାଇଁ। ଯାହା ଫଳରେ କଣନା ଏଇ ପଇସା ଟି ଦେବାକୁ ସମସ୍ତଙ୍କୁ ସ-ଠିକ ମଧ୍ୟ ଲାଗିବ। ଆଉ ସମସ୍ତେ ଏଥିରେ ଯୋଗଦାନ ଦେଇପାରିବେ। ଏମିତି ନହବା ଦରକାର, ଯେ କୌଣସି ସାଙ୍ଗ ଆମର ବିନା ପଇସା ପଇସା ର ବ-ବିନା ପଇସା ଲାଗି ସେ ଆମର ଭୋଜିରେ ଯୋଗଦାନ କରିପାରିବ ନାହିଁ।
ତ ମୋ ହିସାବରେ ତିନିଶରୁ ପାଆଁଶ ଟଙ୍କା ଟା ଠିକ ହବ। ତୁମର ଏହା ଉପରେ ମତଦାନ କଣ?
ମୋର ମତଦାନ ଆମେ ସାର୍ ମାନଙ୍କୁ ପୁରସ୍କାର ଟାଇପ୍ କିଛି ବି ଦେବା, ତ ସେମାନଙ୍କୁ ଆମେ ଏତିକି ହକ୍ କରିପାରିବାନି ଯେ ଯେ ଚାନ୍ଦା ତମେ ଏତିକି ହି ଦବ। ସେମାନଙ୍କ ଇଛା ଯାହା